ହୁଁ।
ଆଉ ଟିକେ ତମଆଡେ କାମ ଫାମ ଟିକେ କରୁଚିନା ଧଡ ଧାଡେ କରିବନି।
ଓହୋ।
ଆଧାର କାଟୁଚ। ଖିଆପିଆ କନେ ଟିକିଏ ବସୁଚ ଇଏ କରୁଚ ସେତିବେଳେ କହିବ।
ଇଏତ ଫ୍ରି ଵର୍ଶ ଆଉ। ହୁଁ ମତଲବ କଣ ହେଲାକି?
ମତଲବ ତାରେ ଦିହରେ କଣ ମତଲବ କଲେ ଇଏ କରିକି?
ତୁ ଫ୍ରି ହଉଛୁ ନା ହେଉନୁ? କଣ କରିବ ଆଉ କି? ହୁଁ। ହଁ ଖଚହେଲା ଯାହା ଯୁଆଡେ ଫ୍ରି ହବା କଥା ଆଗରୁ କହିଵା କଥା। ଛାଡ ବାବୁ ତାଙ୍କ ଗୁଡା କଣ ଯାଉଚି?
ଆୟତ ରୁ ବା।
ହଁ ଓଲଟା ସେଧା ହେଲାଣି ଯୋଉଟା କହିବ ପଟିକୁଲ କଥା କହିବ।
ଆଉ ଏଇଠି ଝଗଡା କନି ଝଗଡା କଲା ଭିତରେ ମୁଁ ପଇସା ପାଇନି।
ସେ ଲୋକ କହିଲା ଅନ୍ କଲା ସେ ରାନୁ କଣ କହୁଛି?
ଇଏ ତାର ଡାଉଟ୍ ରହୁଚି ପଇସା ପତ୍ର କଟିବ ଇଏ ହବ।
ଆଉ ତ ଠିକ ଅଛି ତାକୁ ବ୍ୟାଙ୍କ ନମ୍ବର ଦବନି ପରେ ଦବଏଇ ଖିଣା ଦେଇନଥ ବ୍ୟାଙ୍କ ନମ୍ବର। ତାକୁ ଇନ୍ ଷ୍ଟଲ କରି ଚଲଉ ତାର ପଇସା ଆସିଥିଲେ ରେ ଟେ ହେଇକି ଥାଉ। ଯେଉକଥା କରିବାକଥା ସେଇକଥା ହବ ନହେଲେଥଉ ଆଉ କାହାର ଦେଇକି ଉଠେଇଦବା ପୁଣି ତାକତରୁ ପଇସା ନେଇଯିବ।
ହଁ ଟିକେ ଥଣ୍ଡା ରହୁଚି।
ଆ ତ କହିବି କଣସିଏ କେମିତି ଶୈକ୍ତି ହବ।
ହୁଁ।
ସେତିରେ କଣ ଅଛି ଏ ଦରମା।
ହ କେତେବେଳ ବସିବ ତାରଣ।
କହିଲେ ମତେ ଡର ଲାଗୁଛି। ପଇସା ପତ୍ର ଘର କାମ କରୁଛୁ ନା, ପଇସା ପତ୍ର ଆକାଉଣ୍ଟରେ ରଖୁଛୁ।
ଠିକ୍ ଅଛି ତା ଆକାଉଣ୍ଡ ଡିଟେଲସ୍ ଦବନି କିଛି ସଇଲା କାମ।
ହୁଁ।
ଆ ଆଉ କଣ? ରୋଷେଇ କଣ ହେଇଥିବ?
କହୁଛି ହୁଁ।
ହଁ, ରୋଷେଇ କରୁଛୁ।
ପିତାଭଜା। ହଁ କଣ କରୁଛ?
କିଛି ନାହିଁ ଆସିଲି, ସେଇ ତାରି ଉପରେ ଟିକେ ଇଏ କରୁଥିଲି। ଏଇକା ଆସି କ୍ରେଡିଟ୍ ହେଲା ଆଉ ଟିକେ ପୂର୍ବରୁ।
ଉଁ, ହୁ, କ୍ରେଡିଟ୍ ହେଲା ବେଲି ଲାଗିଗଲୁ ଆଉ ନା କଣ? ବୁନି। ଦୁନିଆ ଯାଙ୍କ ଯୋଉଠି ଥାନ୍ତି ହେଲା, ଏକ ନମ୍ବର ବୋଧେ ତୁ ହିଁ ଆସିବୁ?
ଆଧୁରୁ କଣ?
ବୁଝିପାରିବୁ। ହଁ, ତା ଗୁଡ଼୍ କ ଦୁନିଆ ଯାଙ୍କର ଗୋଟାଏ ଆଡେ ଯୋଉଠି ଥିବେ, ସେଇଠି
ଆରେ ସେଇଥିରେ ଘଣ୍ଟାଏ ତ ଆସି, ଘଣ୍ଟାଏ ତ ଦବାକୁ ପଡିବ ନା ଟିକେ କେ, ଘଣ୍ଟାଏ ନଦେଲେ କେମିତି ହବ?
ମତେ ଏତେ ରିକ୍ସ୍ ନବାର ନାହିଁ।
ସେ
ଆଉ ତ, ଓଲକମ୍ ଯାଉ ତ ଭେଲକମ୍।
ଟେନ୍ସନ୍ ଏଇଥରେତ ଟେନ୍ସନ୍ କେତେ? ଏ-ଏଇଥିରେ ହିଁ
ଆଉ, ଟେନ୍ ସନ୍ ଯେମତି ହେଇ, ତୋତେ ଗୋଟେ କଲ୍ କରିବାର ଥିଲା, ଏଇ ତୁତୋ ମତଲବରେ ରହିଲୁ। ସେମତି ଦୁନିଆ ଯାଁ କ ରହିବେ ନା ଆଉ। ହେଇ ଏମିତି କେତେ କଣ ଯାଉଛି? ହୁଁ, ଚାଳିଶ ହଜାର ଟଙ୍କାର-ଅ ଉଁ ଦରମାର ଚାକିରି ପଳେଇଲା।
ଏଇଥରେ ଚାଳିଶି, ଏଇଥେରେ ଚାଳିଶି ହଜାର ଇନକମ୍ କରିବୁଁ।
ହଁ, ଏ ତୋରି ଭଳିଆ ଦିଇଟା ଚାର୍
ମୋ ଭଳିଆ ଦି ଚାରିଟା ଇନକମ୍ । ତତେ ଖାଲି ବା କଲ୍ ଟା ସର୍, ତତେ ଖାଲି କଲ୍ ଟା ସରେଇବାର ଅଛି।
ହୁଁ, ଆଉ ସରେଇବାର ଯଲି, ସରେଇବାର ହେଲେ ତ ଲୋକ ବି ତ ଥିବା ଦରକାର ନା ନାଇଁ?
ମା ହେ ଚାରିଟା ହିଁ କରିପାରି
ସେଇ ଚାରିଟା ବି ହଉ, ତତେ କେଇଟା କଲ୍ ହେଇଚି! ଗୋଟେ ହେଇଛି ନା? ଆଉ ତ ଦିଟା ବି ହେଇପାରଥାନ୍ତା, ଆଉ ତିନିଟା ବି ତ ହେଇପାରିଥା
ତ ଗୋଟାଏ ଦିନରେ ସବୁ କରିଦବୁ ନା କଣ?
ନା, ଗୋଟେ ଦିନ ହଉ ନହଉ ମୁଁ ତତେ ସେଇ କଥା କହୁଛି। ଏ ତୋ ଭଳିଆ ଯଦି ଦି ଚାର୍ ଟା ପଳେଇ ଆସିବେ? ତ ହେଇଗଲା କଲ୍ ନା।
ଦି ଚାର୍ ଟା ପଳେ ଝଗଡା କରୁଛି ଖାଲି ଖାଇ ପିଇକି ଆଉ କଣ କହିବି?
ଝଗଡା ମୋର ମୁଁ ବିନା ମତଲବରେ କାହା ସହିତ ବିଶ୍ଵାସ କରିବାକୁ ପସନ୍ଦ କରେନି। ନା, ମୁଁ କଥା ଜଣେ ମୁଁ କଣ କଉ ପଏଣ୍ଟ ନା କଉ ପଏଣ୍ଟ କଥା କହେ।
ହଉ କହ ସେ ଲୋକ ଯାଉ ଅନ କରିଛି ସେ ରେଜିଷ୍ଟର କରି ଦେଇଚି କି ନମ୍ବର
ତତେ ବା ମୁଁ ସେଇ ଦିନୁ କହିସାଇଲିନି। ତତେ ମୁଁ ଦେଲି ନା ନମ୍ବର ନେଇଛି ନମ୍ୱର୍ କୁ ଅନ୍ କରିକିନା ଇଏ କଲା। ରେଜିଷ୍ଟେସନ୍ ହେଇଛି ନା ନାଇଁ ତୁ ମୋତେ ଜଣେଇଥିଲୁ ମୁଁ ତାକୁ କହିବି?
ତାର ସେଇଦିନ ସାଙ୍ଗେ ସାଙ୍ଗେ ପଠେଇଲୁ ସାଙ୍ଗେ ସାଙ୍ଗେ ହେଇପାରେ ରେଜିଷ୍ଟେସନ୍ ପାଇଁ ତୋର ତାର ଏକାଥରେ
ମୋର ବି ହେଇନଥିଲା ମୁଁ ଅଟୋମେଟିକ କରେଇଲି। ହ୍ୱାଟସଅପ ରେ ଚାଟ କରିକିନା। ହେଲ୍ପ ଲାଇନ ରେ ଯାଇକି କରିଛି ତୁ କରେଇନୁ।
ହେଲ୍ପ ଲାଇନ୍ ଯାଇକି କରିଚୁ ମାନେ?
ହୁଁ ସାଇଟ ରେ ଯାଇକି ଗୋଟେ ହେଲ୍ପ ଲାଇନ ଆସୁଛି ହେଲ୍ପ ଲାଇନ ରେ ଯାଇକି ମେସେଜ ମତେ ଆଜି ସକାଳେ ମୋତେ କାଲି ଦେଇଥିଲା ଟାଇମ ଚବିଶି ଘଣ୍ଟା ୱଟେ କର। ଆଜି ସକାଳୁ ଆସିଲା ତମେ କଲ କରିପାରିବ ତମ ଇଏ ପାଇଁ କା ଆଉ ତୁ କରିବୁ। ହୁଁ
ହଁ ଥାଉ ପଠେଇବା ଆବଶ୍ୟକ ନାଇ। କଣ ପଠେଇବୁ ମୁଁ ବା ହେଲ୍ପ ଲାଇନ ରେ ବା କାଲି କଥା ହେଇଛି ଦିନ ମାନ। କାଲି ଗାଧୁଆ ବେଳେ କଥା ହେଲି ମତେ ଟାଇମ ଦେଲେ ଚିବିଶି ଘଣ୍ଟା ଭିତରେ ତମର ଆକ୍ଟିଭିଟି ହେଇଯିବ। ଆଜି ସକାଳୁ ମେସେଜ ଆସିଲା ହ୍ୱାଟସଅପ ରେ କି ତମର ହେଇଯାଇଛି। ମୁଁ କରେଇଲି ମୁଁ ସେ ସିଲୁ କୁ ବି ଫୋନ କରିବି। କହିବି ସେ ହେଲ୍ପ ଲାଇନ ରୁ ତୁ ବୁଝୁ।
ହେଲ୍ପ ଲାଇନ ବହୁ ଯିବା ସିଲୁର ହେଇଯାଇଚି ବା।
ହୁଁ ହେଇଯାଇଛି କାଇଁ ମତେ ତ ଜଣେଇ ନଥିଲୁ ହେଇଛି ବୋଲି, କି ମୋର ହେଇଛି ବୋଲି ତୁ ମତେ ଜଣେଇ ନଥିଲୁ?
କଣ ତ କହିଲେ ମୁଁରେଜିଷ୍ଟର୍ ପାଇଁ ଦେଇଛି ମୋ କତିକି ଆଜି ଲିଷ୍ଟ ଆସିଲା ଭାଇ।
ଓ ଆଜି ଲିଷ୍ଟ ଆସିଲା ତୁ କହିବା ପୂର୍ବରୁ ସେତେବେଳକୁ କଥା ହେଇସାଇଲିଣି ହେଲ୍ପ ଲାଇନକୁ ମତେ ଟାଇମ ଦେଇଦେଇଥିଲେ। କି ତମର ଚବିଶ ଘଣ୍ଟା ଭିତରେ ଆଟିଭିଟି ହେଇଯିବ।
ହେଲପ ଲାଇନ୍ ସାଇଡିରେ ଆସୁଚି ହେଲପ ଲାଇନ୍ ନୁହେ ସେଇଥିରେ ହିଁ ହ୍ୱାଟସ ଅପ ଚାଟ୍ କରୁଥିଲି। ଯାହା ଯାହା ସବୁ କହିଲା ତାର ସବୁ ଆନସାର ଦେଇ ଦେଇକି କଲି ମୋତେ ଟାଇମ ଦେଲା ଚବିଶି ଘଣ୍ଟା ୱେଟ୍ କର। ସକାଳୁ ଆଜି ହ୍ୱାଟସଅପରେ ମେସେଜ ଆସିଲା।
ଏପଟରେ ରହିଲା।
ମୁ ତ ସିଲୁକୁ ଦେଖିଆ କହିଥାନ୍ତି ତ ଫୋନ ତ କରି କହିଥାନ୍ତି। ତୁ ହେଲ୍ପ ଲାଇନ ରେ ଦେଖେ ବି।
ତ କଣ ହେଇଯାଉଛିି ନମ୍ବର
ମୁଁ ତାକୁ କହିଥାନ୍ତି ତାକୁ ସେ ଡ୍ୟୁଟିରେ ଅଛି। କହିଲା ମୁଁ ଡ୍ୟୁଟିରୁ ଯାଇକିଁ କଥା ହେବି।
ହେଇଯାଇଚି ତାର ଡାଇରେକ୍ଟ ହବୁ ସେଥିରେ ହବ କଲ୍ କରିବୁ ଲାଗିବ ବି ତାକୁ। ଦି ଫୋନ୍ ନମ୍ବର ହଁ ଅଛି। ତା ନମ୍ବର ଇଏ ହେଇଛି ତାକୁ କଲ୍ କରିବୁ ଲାଗିବ ତାକୁ କହିବୁ ସେଥିରେ କଲ୍ କରୁଛି ସେ କହିବୁ ସେ ସେଥିରେ କର ନହେଲେ ତାକୁ କହିବୁ ସେ ତାରେ କଲ୍ କରିବ ହେଇଯିବ। ହଁ ତାକୁ କଲ୍ କରିକି ଯେ କହିବୁ କଲ୍ କରିବ ସେ କରି ହେ ଲାଗିବ ତା ହାଟୁ।
ମୁଁ ଶେଇଥିରୁ ଏଇଥିରୁ ହିଁ ତା ସହିତ ସକାଳେ କଥା ହେଇଚି।
ଆଉ କ?
ଚକୁଳି ପିଠା ଆଉ ଇଏ ଭଜା।
ଇଟିଲି କରି ଦେଲନି ତରକାରୀ
କଂ ହେଇଚି।
ମୁଁ କ ଇ ଇଟିଲି ତରକାରୀ କରି ଦେଲୁନୁ।
ଭଜା।
ବୁଢ଼ୀ କଣ ବୁଢ଼ା ବୁଢ଼ୀ କଣ କରୁଛନ୍ତି।
ସେ ଏଇଠି ବସିଚନ୍ତି।
ଉଁ।
ଟିଭି ଦେଖୁଚନ୍ତି।
ପୁଅର ସରିଲା କ୍ଲାସ୍?
ଏ ଯେତେବେଳେ ଯୋଉ ମେସେଜ୍ କରୁଥିଲୁ ସେତେବେଳେ ହିଁ ତାର କ୍ଲାସ୍ ସଇଲା। ଇନ୍ଟ୍ରେଷ୍ଟ ନଥିଲା କଥା ହବା ପାଇଁ।
ହୁଁ। ଯେତେବେଳେ ଇନ୍ଟ୍ରେଷ୍ଟ ହବ ନିଜେ ନିଜ ଆଡୁ ସେତେବେଳେ ହିଁ କଥା ହବ ଠିକ୍ ଲୋକଙ୍କ ସହିତ।
ହଁ ସେଟା ବି ଠିକ୍ କଥା ଯା।
କହିଁ ନା ଅନ୍ୟଙ୍କ ଇନ୍ଟ୍ରେଷ୍ଟ ସହିତ ଜଡିତ ରହିଲେ ପ୍ରୋବ୍ଲେମ୍ ନା। ନିଜ ମତଲବ୍ ପାଇଁଙ୍କା କଲ୍ କଲୁ ସାଙ୍ଗେ ସାଙ୍ଗେ। ସେମିତି ସମସ୍ତେ ନା ଆଉ।
ହଁ ସେ ଭାଇ ଚିଡି ଚିଡି କହୁଚି ମୁଁ କଣ କହିବି?
ହୁଁ। ଏ ତତେ ଜଣା ଅଛି। ତତେ ଯୋଉ କଥାଟା କହିବି ତତେ ଶୁଣ ଗଲା ଭଳିଆ ହିଁ ମୁଁ କଇବି କୋଉନୁ। କାଇଁ କଲ୍ ତ କରୁ ନଥୁଲୁ। ସାଙ୍ଗେ ସାଙ୍ଗେ ଏଥର କଲ୍ କରୁବୁ। ରହ ରହ ମୁଁ କଲ୍ କରୁଚି।
ତୁ ୱାଟ୍ସପ୍ ରେ କଲ୍ କରୁ କରୁ ମୁଁ କହିଲି
ଏଥରେ ପ୍ରଫିଟ ପାଇବୁ ତୁ ସେଥିରୁ କଣ ପାଇଥାନ୍ତୁ? ତୋ ନିଜ ସୁବିଧା ଦେଖିକି ତୁ କଲ କରିବୁନା ଆଉ।
ଆରେ ସୁବିଧା ଦେଖି ପ୍ରୋଫିଟ ହେତିରେ କଲ ତୋର ହେଲେ ତୋର କଂପ୍ଲିଟ୍ ହେଲେ ତୋ ଟାସ୍କ ଆସାଇନ ହେବ।
ମୋ ଆବଶ୍ୟକ ନାହିଁ।
ସେଟାକ୍ଟା ଆସାଇନ୍ ତତେ ଲେଖା ଲେଖି କରିକି ଆରାମସେ ଏଥିରେ କଲ ପାଇଁ କାହାଉ କେତେ ୱେଟ୍ କରି ସେଥିରେ ଲେଖା ଲେଖି କରିବା ପାଇଁ ସୁବିଧା ହବ।
ଏକ୍ସମପୁଲ କଣ ଦେମି।
ମତେ ତୁ କହୁଚୁ ମତେ ଟ୍ୟାକ୍ସ ଆସାଇନ ହେଇଗଲାଣି ଲେଖା ଲେଖି ପାଇଁ ମୁଁ ତତେ କଲ କାଇଁ କରୁଚି।
ମୁଁ ଲେଖା ଲେଖି କରୁନି ଆବଶ୍ୟକ ନାଁଇ ତତେ କଲ କରିବା।
ମୁଁ ନମ୍ବର ଦେବି ଯେଦିିନ ମୁଁ କଲ ବି କରିପାରିବିନି ହେଲା ମୁଁ ଚାହୁଁନି ଏରେଗେରେ ଙ୍କୁ ମୁଁ ନମ୍ବର ଦେବି। କାହା ସହିତ କଣ୍ଟାକ୍ଟ ରହିବା ପାଇଁ ଫିଲାଲ କରି ଏବେ। ଆ କଣ କହୁଚୁ ଲୋକଙ୍କ ପାଖକୁ କଣ୍ଟାକ୍ଟ କରିବା ପାଇଁ ତୁ କର। ରୁପ ମା ଇଏ କରିବ ମୁଁ ହି ଛାନିଆ ଛାନିଆ ରେ। ଏଇନା କଣ୍ଟା କଣ୍ଟାକ୍ଟ କରିବି ଯଦି ସାଙ୍ଗେ ସାଙ୍ଗେ ଦିନକୁ ତିନି ଘଣ୍ଟାରେ ତିରିଶ କଲ ହେଇଯିବ।
ଏଇ ହେଇ।
ଦିନକୁ ଚାରି ଛଅ ଟା କଲେ ବି ହେଇଯିବ ଆରାମସେ ତିନି ଚାରି ଦିନେ। ତାପରେ ଆରାମ ସେ କରିବ।
ହଁ ରଖ ଓଭର ହେଇିଗଲାଣି ଟାଇମ୍।